ହେଲୋ, ହଁ, ପ୍ରଣାମ।
ଭାଉଜ ମୁଁ ଭାବୁଛି କି ହଁ, ଆଜି ରାତିରେ ଗୋଟେ ଆମେ ଭୋଜି କରିବୁ ତେଣୁ ଏତଳ ଯାଙ୍କେ ଆମର ଯୋଜନା ହେଇନି। ଆଉ ଟିକେ ପରେ ଯୋଜନା ହବ ଗୋଟେ ଭୋଜି ଟେ କରିବୁ।
ଆଜି ଭଲ ବାରି ଅଛି ଆଉ କଣ।
ଏ ସବୁଛି ବାରିରେ ଏ ଏଇ ବାରି ରେ ଆମେ ଖୁସିରେ ଆମେ ଥରେ ଆଜି ଗୋଟେ ପନିର ପକୋଡା କରିବୁ ଆଉ ପନିର ଇ ପନିର୍ ଉପରେ ଗୋଟେ, ଗୋଟେ ଆଉ ଗୋଟେ ନୂଆ ଆଇଟମ୍ କଣ ଭାବିଛୁ କରିବୁ ଆଉ।
କର ବଢିଆ ପାଗ ଦେଇଛି ବର୍ଷା ପାଗ ସାଙ୍ଗକୁ ଚିକେନ ପକଡା ତା ସାଙ୍ଗେ
ଆ ଇଧର୍ ଏଠି ଯୋଉ ଲୋକ ରହୁଛନ୍ତି, ଟିକେ ଆଇଁଷ ଖାଉନାହାନ୍ତି ସବୁ ଏସବୁ ବହୁତ ସା ଭଲ ଲୋକ। ତ ସାଧା ଖାଉଛନ୍ତି ଆପଣ ଭଳି ଏଡେ ଆଇଁଷିଆ ନୁହଁ। ବୁଝି ପାରୁଛନ୍ତି।
ଆଇଁଷ ନହଲେ ଚଳୁନି ଆଉ କଣ କରିବା।
ବୁଝିବାକୁ ଚେଷ୍ଟା କରନ୍ତୁ ଏଠି ସବୁ ବହୁତ ବହୁତ ଭଲ, ଭଲ ଲୋକ। ତେଣୁ ଆପଣ ଟିକେ ଆପଣ ଏଭଳି ତା ବେଲେ ଏଠିକାର ଲୋକ ଖରାପ ହେଇଯିବେ।
ହୁଁ, ହୁଁ।
ଆଉ ଆପଣ କଣ ଖାଇଛନ୍ତି ଆଜି?
କି ବୁଟ ଆଳୁ ତରକାରୀ କରିଥିଲି ଖାଇକି ଆଇଲି ଆଉ।
ହଁ, ହଁ କଣ ଏଟା ଡାଏଟ ମାନେ କଡ଼େଇ ରେ କରିଥିଲେ ନା ପ୍ରେସର କୁକରରେ କରିଥିଲେ।
ନାଇଁ ନାଇଁ ପ୍ରେସରରେ ସିଝେଇକି କଡେଇରେ କରିଥିଲି।
ଓହୋ ନାଇଁ ଆମର ଡାଇରେକ୍ଟ ପ୍ରେସର କୁକୁର୍ ଆମେ ବେଳେ ବେଳେ କରିଦଉ ତରକାରୀ।
ଓ ମାନେ କଣ ସବୁ ମସଲା ଏକାଥରେ ବୁଟଡାଲି ଆଳୁ
ଏ ମସଲାକୁ କଷି ଦଉ।
ହଁ ବୁଟଡାଲି ଆଳୁ ପକେଇକି ଗୋଟେ ସିଟି ଦେଇଦିଅ।
ଆଉ ସିଟି ଦେଇକିନା ଘାଣ୍ଟି ଦଉ ହେଲା ତରକାରୀ ଆଉ ତାପରେ ଟିକେ ପଛରେ ଟିକେ କଣ ମସଲା ଫସଲା ପକେଇଦେ ନହେଲେ ଇଏ ପତ୍ର ହେଇଯୋଉ ହଁ ଧଣିଆ ପତ୍ର ଟିକେ ନା କଣ ହେଟା ଧଣିଆ ହଁ ମେଥି ଧଣିଆ ଟିକେ ହଁ ପକେଇଦବୁ ବାସ୍ନା ହେବା ପାଇଁ ରହିଲା ହେଲା।
ଏଇଟା ବି ଗୋଟେ ଭଲ ଉପାୟ ଯେ ସହଜ ଉପାୟ ଶୀଘ୍ର ହବାର।
ନାଇଁ ଆଜି ମାନେ ଆଇଁଷ ବାରିଯେ କିନ୍ତୁ ସକାଳେ ମାଛ କରିଥିଲି ମାନେ କଣ ପହର ଦିନର ବାସି ମାଛ ରଖି ଦେଇଥିଲି।
ହୋ ଭାଇ ଆପଣ ମଢ ଖାଉଛନ୍ତି ଆପଣ ମଢ ଖାଉଛନ୍ତି।
ହଁ ସେଇଆକୁ ଫ୍ରିଜରେ ରଖିଦେଇଥିଲି। ସେଇଆକୁ କାଢି ଆଜି ବେସର ଆମ୍ବୁଲ ପକେଇ ଝୋଳ କରିଦେଇଥିଲି ଆଉ ରାତି ସେତିକି ତ ନାହିଁ ସେଥିପାଇଁ ରାତିକି ପୁଣି ଆଉଥରେ ବୁଟ ଆଳୁ ତରକାରୀ ରୁଟି କରିବାକୁ ପଡିଲା ଆଉ।
ବହୁତ ଦୁଃଖରେ ରହୁଛନ୍ତି ନା ମଢ ଖାଇବାକୁ ପଡୁଛି ଆମ ଇଆଡେ ମଢ ଛୁଉଁନାବି ତମ ସିଆଡେ ମଢ ଖାଉସନ୍ତି।
ଆମର ମଢ ହଉ ବାସି ହଉ ସଜ ହଉ ଯାହା ହଉଛି ହଉ, କିନ୍ତୁ ଆଇଁଷ ଟିକେ ପାଟିରେ ବାଜିବା ଦରକାର।
ଦେଖନ୍ତୁ ଆମ ଇଆଡେ ବହୁତ ରୁଲ ରେଗୁଲେସନ ଅଛି ଯେମିତି କିି ଆମ ଏଠି ମଢ ଛୁଁଇଲେ ଗାଧେଇକି ଘରେ ପସି ତେଣୁ ଆପଣ ସାୟଦ ଆଦିବାସୀ ଏରିଆରେ ରହୁଛନ୍ତିତ ମୁଁ ଜାଣିନି
ହଁ ମୁଁ କୋରାପୁଟ ଆଦିବାସୀ ଏରିଆରେ ରହୁଛିତ, ସେଥିପାଇଁ ଆଉ ସେଇ ମାନଙ୍କ - - ଟିକେ ଶିଖିଗଲିଣିି ଆଉ,
ଅ ହ ଆପଣ ଏବେ କୋଉଠି ଘର ଭିତରେ କଥା ହଉଛନ୍ତି ନା ଛାତ ଉପରକୁ ଆଇଛନ୍ତି।
ନାଇଁ ନାଇଁ ଘର ଭିତରେ କାଇ ମୋ ଭୟସ‌ କଣ କ୍ଲିୟର ଆସୁନି କି?
ଦେଖନ୍ତୁ ଭଏସ୍ ବହୁତ କ୍ଲିଅର ଆଉଛି କିନ୍ତୁ ଛାତ ଉପରେ ଯଦି ଥାନ୍ତ ମୁଁ ଆହୁରି କିଛି କଥା କହିପାରିଥାନ୍ତି।
ନାଇଁ ମୁଁ ଘର ଭିତରେ କେହି ନାହାନ୍ତି ମୋ ପାଖରେ କବାଡ ଦେଇକି ମୋ ପୁଅକୁ ଶୁଆଉଛି ତ। ଆମର ଏଠି ଛାତର ସୁବିଧା ନାହିଁ ସେଥିପାଇଁ ଛାତ ଉପରକୁ ମୁଁ ଯାଇପାରିବିନି।
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ଦୁଃଖ ବୁଝୁଛି କିନ୍ତୁ ଭଲ ହେଇଥାନ୍ତା ଯଦି ଆପଣ- - ସେଠି ଛାତର କିଛି ସୁବିଧା ଥାଆନ୍ତା। ଆମ ଭଳି ଆପଣ ବି କିଛି ଆମର ସାଙ୍ଗ ପିଲା ଆମେ ଯେମିତି ଚାରି ପାଞ୍ଚ ଜଣ ଛାତ ଛାତଉପରେ ବୁଲୁଚୁ ଗୋଟେ ଜହ୍ନର ବଢିଆ ବଢିଆ ଲାଇଟ ପଡି ଜୋଉଟା କିି ଆମକୁ ବହୁତ ଭଲ ଲାଗୁଛି ତ ଆପଣ ବି, ଜାଣି ପାରିଥାନ୍ତେ ତ ଛାଡ ଆପଣ ଏକା ଯାଇଥିଲେ ଡରିଥାନ୍ତେ ତ, ଥାଅ ଭଲ ହେଇଚି ଘର ଭିତରେ ଅଛ। ତ ଆପଣ କିଛି ବୁଲାବୁଲି କରିଚନ୍ତି ଏଥର ରଜରେ? ଏ ବେ କଟି ଗଲା କି ହାଲୋ?
ନାଇଁ ନାଇ ଅଛି।
ଅଛି ଥାଅ ହଉ କୁହ କୁହ ଆଉ ର-ରଜର ହଁ ରଜରେ କୁଆଡେ ଯାଇଥିଲେ ଆପଣ?
ସେ କିଏ କଥା ହଉଚ ତମେ ମୁଁ ଜାଣିପାରୁନି ଭଏସ୍।
ଏ ମୁଁ ପା ଆରେ ବଏ ବଏ ଯେ ମୋର ଚେଞ୍ଜ କଣ ମୁଁ ସେମତି ଏମତି ଦେ ଟା ଏଁ?
କ
ଟାଉ ଟରିଆ ଭଳିଆ କଥା ହେଲା ଠୁ ସେଇ ନାଇଁ ଅ ଅଲଗା ଭଏସ୍ ଶୁବୁଥିବ।
ଓହୋ ସେଇ ଅବିକା ତ ଆସିଲା ସେତେବେଳେ କିନ୍ତୁ ଲାଗୁଥିଲା ମାନେ ଆଉ ଗୋଟେ କିଏ କଥା ହଉଚନ୍ତି।
ହେଁ ହେଁ ହଁ ହଉ କୁହ ତମେ ରଜେରେ କୁଆଡେ ଯାଇଥିଲ ବୁଲିଆକୁ?
ହଁ ଯାଇଥିଲି। ପୁରୀ କୋଣାର୍କ ପୁରୀ କୋଣାର୍କ।
ଆଉ ତମର ସେଇଟା ବୋଧେ ଫେବରାଇଟ ଜାଗା ନାଇଁ କି?
ହଁ ମୁଁ ଭୁବନେଶ୍ୱର ରେ ପଢେ।
ହୁଁ ହୁଁ।
ଜଗନ୍ନାଥଙ୍କୁ ଦେଖି ଦେଲେ ମନ ପୁରା ପୁରିଯାଏ।
ଓହୋ ପୁରିଯାଏ ପୁରୀ ଗଲ ଆଉ ନାଇଁ କି ତ ଆପଣ କିଛି କି ଗୀତ ଜାଣିଚନ୍ତି କିଛି ଗୀତ ଫୀତ ଆପଣ ସ୍କୁଲ ବେଳେ କେବେ ବୋଲିଚନ୍ତି?
ନାଇଁ ନାଇଁ ଆପଣ ଯଦି ଜାଣିଛନ୍ତି ବୋଲୁ ନାହାନ୍ତି ଟିକେ।
ଦେଖନ୍ତୁ ମୁଁ ଅଧା ଖଣ୍ଡିଆ ଗୀତ ବୋଲଚି ଜାଣିଚି କିନ୍ତୁ ମୋ କଣ୍ଠ ବି ଏତେ ଭଲ ନୁହଁ। ତେଣୁ ଭଲ ହବ ନ ବୋଲେ ମୁଁ ଗୀତ ବୋଲିଆକୁ କହୁ ନଥିଲି ଆପଣଙ୍କୁ ହାଲୋ। ନାଇଁ ନାଇଁ ମୁଁ ଆପଣଙ୍କୁ କଣ ଗୀତ ବୋଲିଆକୁ କହୁଥିଲି ମୁଁ କହିଲି କି ବୋଲିଆ ଜାଣିଚନ୍ତି ନା ନାଇଁ। ବାସ ଖାଲି ପଚାରୁଥେଲି ବୁଝିପାରୁଚନ୍ତି? ତ ନାଇଁ ଏମତି ଗୋଟେ ପିଲା ସହିତ କଥା ହଉଥିଲି ସେ କହୁଥିଲା ଷ୍ଟେଟ ଲେବୁଲ୍ ଯାଇଚି ତା ମାନେ କଣ ସେ ମୋ ଆଗରେ ଗୀ ତ ବୋଲିବ ତ କଣ ଦରକାରେ ମୁଁ ଖାଲି ଜାଣିଆକୁ ଚାହୁଁ ତା ଭିତରେ କୋଉ ସ୍କିଲ୍ ଅଛି ବୁଝିପାରୁଚନ୍।
ମୁଁ ମୁଁ ନାଇଁ ମୁଁ ଗୀତ ବୋଲେ ବାଥରୁମ ସିଙ୍ଗର ଆଉ।
ଭଲ ଚଳିବ ଏମତି ତ ବହୁତ ସିଙ୍ଗର ଅଛନ୍ତି। ହଁ ଆମେ ବି ଏମତି ବହୁତ ଉ ବୋଲି ଦେଇଚୁ ଗୀତ ସ ଠିକ୍ ନାହିଁ କିନ୍ତୁ ଆମର ଟିକେ ଟୋଟାଲେ ଗୀତ ମନ ରହେନା ଆମେ ଅଧା ବୋଲୁ ଆଉ। ଆପଣ ସ୍କୁଲ ଯାଏ ହଁ ଖାଇଆ ପିଆ ସଇଲାଣି ଆପଣ ସ୍କୁଲ ଯାଇଚନ୍ତି କେବେ? ନା ଆପଣ ସ୍କୁଲ ଫୁଲ ଯାଇନାହାନ୍ତି କାରଣ ସେକର ଆଦିବାସୀ ଲୋକ?
ନାଇଁ ସ୍କୁଲ ଯିବାକୁ ଇଚ୍ଛା ଥିଲା ହେଲେ କଣ ଆମର ଏପଟେ ତ ଆଦିବାସୀ ଲୋକ ଏତେ ପାଠ ପଢା ଉପରେ ଧ୍ୟାନ ଦିଅନ୍ତିନି। ସେଥି ପାଇଁ ପଢଲିନି ଆଉ।
ଅ ହୋ କିଛି ମାନେ ଆପଣ
ମାନଙ୍କ ପାଇଁ ଏବେ ଏବେ ଆମର ଏଇ ଠି ଗୋଟେ ପାଖେରେ ଗୋଟେ ଅଙ୍ଗନବାଡି ଖୋଲା ହେଇଚି ସେଠି ଛୁଆ ମାନ ଙ୍କୁ ଭଲ ଭଲ ଶିକ୍ଷା ଦିଆ ହଉଚି ସବୁ ଗୀ ତ ମା-ମାନେ ଯୋଉ ନାଚ ଗୀତ ମାଧ୍ୟମରେ ତାଙ୍କୁ ପଢା ପଢା ହଉଚି।
ହୁଁ ହୁଁ। ନା ଆପଣ ଟୋଟାଲି ଆପଣ ଅଆ ବି ଶିଖିଲେ ପାଇଲେ ନା କଣ ଶିଖିଛନ୍ତି ସେଗୁଡା?
ହଁ ଅ ଆ ଶିଖିଛି ଏକ ଦୁଇ ଶିଖିଛି।
ଓହୋ ଚଳିବ ନାଇଁ ଚଳିବ ସେ ଯାହା ହଉ ତମର କିଛି ଅ ମୂଳ ଜ୍ଞାନ ଅଛି ଯାହା ହଉଁ କିଛି।
ଦଶକତ ମାରି ବି ଶିଖିଛି।
ଯାହା ହଉ ଦଶକତ ତ ମାରି ପାରୁଛ ଆଉ ଆଠାରୁ ବଡ କଥା ଆଉ ଦୁନିଆରେ କଣ ହେଇପାରେ। ଆଦିବାସୀ ଲୋକଙ୍କ ପାଇଁ ଏଇଟା ସବୁଠୁ ବଡ।
ନହେଲେ ଏଇ ଯୋଉ ସୁଭଦ୍ରା ଯୋଜନା ଯୋଉ ପଇସା ହଉଛି। ପାଞ୍ଚ ହଜାରେ ଲେଖା ବ୍ୟାଙ୍କ କୁ ଯାଇ ଦଶକତ ମାରି କି ଆଣିବାକୁ ପଡୁଛି ନା ସେ ଦଶକତ ଟା କଷ୍ଟେ ମଷ୍ଟେ ଶିଖିଛି।
ଯାହା ହଉ ଆପଣ ବହୁତ ଆପଣ ପରିବାର ବହୁତ ସାହାଯ୍ୟ କଲେ ଏତିକି ବଡ କଥା। ହଁ ନାଇଁ ଗୋଟେ ଗୋଟେ ଆଦିବାସୀ ଲୋକ ଟୋଟାଲ ପଡୁ ନାହାନ୍ତି ତାଙ୍କୁ ବାପା ମା ପଢେଇବାକୁ ଦେଉନାହାନ୍ତି। ଆପଣ ଦଶକତ ଯାକେ ଯାଇଛନ୍ତି ଆପଣଙ୍କୁ ବହୁତହୁତ ମାନେ ପ୍ରାୟ ଆପଣଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମାନେ ରାଷ୍ଟ୍ରପତି ଥରେ ମିଳିବା ଦରକାର ଯୋଉ ଭାରତ ଭାରତ ରତ୍ନ ମିିଳିବା କଥା। କିନ୍ତୁ ଛାଡ ଆପଣଙ୍କ ବିଷୟରେ କେହି ଜାଣି ନାହାନ୍ତି।
ସରକାର ଯେତିକି ଦଉଛନ୍ତି ବି ସେ ଯୋଉ ହଁ ସୁଭଦ୍ରା ଯୋଜନାରେ ବହୁତ ସାହାଯ୍ୟ କରୁଛନ୍ତି ଆମକୁ ଆମେ ତା ଦେହରେ ବହୁତ ଉପକୃତ ବି ହଉଛି।
ଆପଣ ଏବେ ଯୋଉ ଅ କହିଲେ ଆପଣଙ୍କର ଘର ଘରଟି ମାନେ ଛାତଉପୁରକୁ ନାହିଁ ମାନେ କଣ ଆପଣ ଚାଳିଘର ନା କୋଠା ଘର?
ନାଇଁ ନାଇଁ ଆମର ଯଉ ଟିଣ ସବୁ ଯୋଉ କୁହନ୍ତିିନି କଣ ତାକୁ ହଁ ଟିଣ ଟିଣ ଘର। ଟିଣ ଯଉଁ ସବୁ। ପଡିଥାଏ ଚାଳ ଘର ଥିଲା ଟିକେ ଉନ୍ନତ କରିକି ଚାଳ ବର୍ଷା ଫର୍ଷା ଲାଗି ରହୁଛି ନା ଇଆଡେ ଆଉ କେତେ ଇଏ ହବ ସେଥିପାଇଁ କି ଟିକେ ତାକୁ ଏଇ ଯୋଉ ସୁଭଦ୍ରା ପଇସା ଆଇଲା ସେଇ ପଇସା ରୁ
ବୁଝୁଛି ବୁଝୁଛି ବୁଝୁଛି ବୁଝୁଛି। ଆପଣ ଦୁଃଖ ଶୁଣିଲେ ଆଖିରେ ଲୁହ ପଳେଇ ଆସୁଛି କିନ୍ତୁ ଅ ଯାହା ହଉ ଏଭଳି ଲୋକ ଏ ଦୁନିଆରେ ଅଛନ୍ତି। ଆଉ ଆଉ ବର୍ଷାହେଲେ ତ ବହୁତ କଷ୍ଟ ହଉଥିବ ସାଉଣ୍ଡ ଶୁଭୁଥିବ ଧାଡ ଧଡ ଧାଡ ଧଡ।
ହଁ ଧଡ ଧଡ ସାଉଣ୍ଡ ହଉଛି ଆଉ ଏପଟେ ତ ବର୍ଷା ହେଲେ ଛାଡିବାର ନାଁ ଧରୁନି ଲାଗି ରହୁଛି ଦିନ ଯାକ ଚାରି ପାଞ୍ଚ ପାଞ୍ଚ ଦିନ ଲାଗି ରହୁଛି କିନ୍ତୁ ଯାହା ହଉ ଠାକୁରଙ୍କ ଦୟାରୁ ସେ ଟିକେ ଗରମରୁ ଆମକୁ ମୁକ୍ତି ମିଳୁଛି ତ ସହର ଭଳିଆ ଆମକୁ ଏତେ ଗରମ ଅନୁଭୂତ ହଉନି।
ଯହା ହଉ ଠାକୁରଙ୍କ କୃପା ଅଛି ଆପଣ କୋଉ ଠାକୁରଙ୍କୁ ମାନନ୍ତି କି ଏତେ କୃପା ଆପଣଙ୍କରେ ବର୍ସିି ଯାଇଛି।
ସବୁ କିସମର ବେଶୀ ଜଗନ୍ନାଥଙ୍କୁ ମାନୁ।
ଆହୋ ଆଉ ସେଇଆଉ ଜଗନ୍ନାଥ ସେ ଟିକେ ମହାବାହୁ। ଆଉ ତାଙ୍କ ହୃଦୟ ବହୁତ ବଡ ତେଣୁ ଆପଣଙ୍କୁ ସେ ବହୁତ ଖୁସିରେ ରଖିଛନ୍ତି ଆଗକୁ ମଧ୍ୟ ଖୁସିରେ ରହିବେ ଏଇଭଳି ବିଶ୍ଵାସ ରଖିଥାନ୍ତୁ। ଆଉ ଠାକୁରଙ୍କୁ ଡାକୁଥାନ୍ତୁ ଆଉ ଆପଣ କିଛି ଗୀତ ଗୋବିନ୍ଦ ଜାଣିଛନ୍ତି ପଢନ୍ତି?
ହଁ ଗୀତ ଗୋବିନ୍ଦ ପଢୁନୁ ମୁଁ ତ ପଢା ଲେଖା ତ ଶିଖିନି ନା। ଶୁଣେ ଶୁଣେ ଗୀତଗୋବିନ୍ଦ ଶୁଣେ ସେ ଯଉ ଗୀତ ଗୀତା ପଢନ୍ତି ତାକୁ ଶୁଣେ।
ନାଇ ଗୀତଗୋବିନ୍ଦ ବହୁତ ସୁନ୍ଦର ତାକୁ ତାକୁ ମାନେ କୁଆଡେ ଶୁଣିଲେ ଠାକୁର ବହୁତ ମାନେ କୁଆଡେ ଶୁଣିବାକୁ ପଳେଇ ଆସନ୍ତି ସେ ସେ ଗୀତ ଗୋବିନ୍ଦ ଯିଏ ଲେଖିଥିଲେ ତାଙ୍କର ନାଁ ଜୟ ଜୟଦେବ ଜାଣିଛନ୍ତି?
ହଁ ଜାଣିଛି ଜୟଦେବ ସେ କେନ୍ଦୁ ବିଲ୍ୟ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।
ହୁଁ ନା ସିଏ ତାଙ୍କୁ ସିଏ ଏତେ ଭକ୍ତି କରନ୍ତି କି ତାଙ୍କ ଗୀତ ଶୁଣିବାକୁ ଠାକୁର କୁଆଡେ ରାତି ଅଧରେ ପଳେଇ ଆସନ୍ତି ତାଙ୍କ ଘରୁକୁ ଟିକେ ଟିକେ ଗଫ ଶୁଣିଛି। ଆପଣ ଶୁଣିଛନ୍ତି?
ହଁ ହଁ ମୁଁ ବି ଶୁଣିଚି।
ହୁଁ। ହ ଆ ଆପଣ ସିଆଡେ କିଛି ବାହାଘର ଫାଘର ହୁଏ ନା ଡାଇରେକ୍ଟ ସେମିତି ନିଆଁ ହୁଳାରେ ଆ ବାହାଘର କରିଦିଅନ୍ତି।
ନାଇଁ ନାଇଁ ଆଗରୁ ସେଗୁରୁ ସେଗୁରା ହୋଉ ଥିଲା ଏବେ ତ ଯୁଗ ଯାଇକି କୋଉଠି ହେଲାଣି। ଆମ ମାନଙ୍କ ଭିତରେ ବି ସବୁ ପରିବର୍ତ୍ତନ ଆସିଛି। ବାହାଘର ଯେମିତି ରୀତିନୀତିରେ ହବା କଥା ହଉଛି।
ଆଉ ତ ବରଯାତ୍ରୀ ଆପଣ ଯାଆନ୍ତି ନା ନା ଏମିତି ଖାଲି ହୁ ହୁ?
ନାଇଁ ଆମର ଏ ଯାଏ ବି ଆମର ଏପଟେ ତୋଳା କନ୍ୟାଆ ଅଛି। ମାନେ ଝିଅକୁ ପୁଅ ଘର ଲୋକ ଯାଇ ଗାଡି ପଠେଇକି ନେଇକି ଆସିକି ପୁଅ ଘରେ ବାହାଘର ହୁଏ।
ଓ ହୋ। ନାଇ ମୁଁ ଭାଇଲି ଏମତି ମୁଁ ଦେଖିଛି ଟିଭିରେ ହୁ ହୁ କଣ ହ ଚିଲାନ୍ତି ତାପରେ ତାଙ୍କ ବାହାଘରକୁ ଆସି କଣ ମୁଁ କହିଲି ତମର ସେମିତି ହୁଳୁ ହୁଳୁ
ନାଇଁ ନାଇଁ ସେଗୁଡା ନାଇଁ ଆମର ତୋଳା କନ୍ୟା ପୁଅ ଘର ଗାଡି ପଠେଇକି ଝିଅ ଘରୁ ଝିଅକୁ ଆଉ ଝିଅ ଘରୁ ଯୋଉମାନୋନ ଆସିବେ ତାଙ୍କୁ ନେଇକି ଆସନ୍ତି ତାପରେ ପୁଅ ଘରେ ବାହାଘର ହୁଏ। ଆଗରକୁ ଯିବା ଆଉ ଆଉ
ହୁଁ ହୁଁ ହଁ ଆଜ୍ଞା ମୁଁ ଟିକେ ଆଉଛି ଆପଣଙ୍କୁ ଟିକେ ପରେ କଲ୍ କରୁଛି ଆଉ।
ହଉ ହଉ ରଖନ୍ତୁ ଶୁଭରାତ୍ରି।